ହ୍ୟାଲୋ। ହଁ ଶୁଭିଲା। ହଁ ଶୁଭିଲା।
ହଁ। ଶୁଭିଲା।
କଣ କରୁଛ?
କରୁଛ। ହେଇ ବସିଛୁ ଆଉ।
ପୁଅଟାକୁ ଶୋଇଦଉଛି ଆଉ କଣ କରିବି? ହଁ। ଆଉ ତମେ? ହଁ ଖିଆପିଆ ସବୁ ସଇଲାଣି।
ଆମେ ତ ଲାଇନ୍ ନାହିଁ ଯେ ଗରମ ହଉଛି ବା ଲାଇନ୍ ନାହିଁ ଗରମ ହଉଛି ବାହାରେ ବସିଛୁ ଆଉ।
ଓ ଆମର ଘରେ ହକି କଣ ଗୋଟେ ପଳେଇ ଆଇଛି। କାଜୁ ଗଛ ଆଡେ ଯେ ଲାଇନ ଅଛି। ଝିଅ ଆଉ ଆଉ କଣ କହ? କଣ ରୋଷେଇ ହେଇଥିଲା?
ଆ, ରୋଷେଇ ଆଜି କଣ? ଓ ରୁଟି ଡାଲମା ଭଜା
ହଁ ଘରେ ସମସ୍ତେ ଖାଇସାରିଲଣି?
ହଁ ସମସ୍ତେ ଖାଇକି ଶୋଇଲେଣି।
ଆଉ ରଜ କି କଣ କେମତି କଣ କରିଥିଲ?
ରଜ ହଁ ରଜ ଆଡି ରଜ ତ ଚାରିଦିନି ରଜ ମହୋତ୍ସବ ହେଇଥିଲା।
ପିଠା ପଣା।
ପିଠା ପଣା ହେଇଥିଲା। ଚକୁଳି ପିଠା, ଚକୁଳି ପୋଡ ପିଠା।
ଓ ହୋ ତାଳ କାକରା। ଆଉ କୁଆଡେ ବୁଲି ବୁଲା ଯାଇନ, ହଁ ଯାଇଥିଲୁ ନା। କୁଆଡେ ସବୁ ଯାଇଥିଲ?
ଯାଇଥିଲୁ କପିଳାସ।
ହ୍ୟାଲୋ।
କପିଳାସ।
କପିଳାସ।
ହୁଁ। କପିଳାସ, ବୁଧେଶ୍ଵର ଯାଇଥିଲୁ, ତମେ ସବୁ କୁଆଡେ ଯାଇଥିଲ ବୁ?
ନାଇଁ ଆମର ଏଠି ରଜ ଉତ୍ସବ ହଉଥିଲା ଗୋଟେ ଯାଇଥିଲି, ଆଉ କୁଆଡେ ଯାଇନୁ। ଇଏ ବୋଲ ପୁରୀ ବାହାରିଥିଲୁ ସେ ଆଉ ଯାଇପାରିଲୁନି ଆଉ।
ହୁଁ ହୁଁ ଆଉ ତମେ ଆଡେ ବସା ଫସା କେମିତି ହଉଛି?
ହଁ ଆଜି ହେଇଥିଲା, ଜୋରରେ ଘଡଘଡି ମାରିଥିଲା, ବର୍ଷା ହେଇଥିଲା।
ଆମର ତ ଇଆଡ଼େ ଜମା ବର୍ଷା ନାହି। ବର୍ଷାଟା ଉଠେଇ ଆସିଥିଲା କୁଆଡେ କଟି କୁଟା କଟିଗଲା ଆଉ ଖରାବେଳେ ଆସିଥିଲା ମେଘଟା
ଇଆଡେ ତାହେଲେ ଆମ ଆଡେ ହେଇଛି ବର୍ଷା ଆଉ।
ନାଇଁ ୟାଡେ
କଣ?
ମୁଁ କହିଲି ଇଆଡେ ବର୍ଷା ନାହିଁ।
ହଁ ଆମ ଆଡେ ତା ହେଲେ ବର୍ଷା ଜୋର ହେଇଥିଲା ଆଉ।
ହଁ ଉଠେଇ ଥିଲିନିକି ମୁ।
ଆଉ ଘରେ ସମସ୍ତେ
ହଁ, ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଁ।
ଆଉ ତମର?
ଆଉ କଣ କୁହ?
କହଲି ତମର ସବୁ ଶୋଇଲେଣି କି?
ହୁଁ ଆମର ସମସ୍ତେ ସୋଇିଲଣି ରୋଷ ବାସ ଖାଇ ପି। ହଁ ଏ ପୁଅଟାକୁ ଶୋଇଦେଲେ ଶୋଇବି, କାମ ଟିକେ ଅଛି ସାରିକି ଶୋଇବି ଆଉ।
ଆଜି କଣ ହେଇଥିଲା ରୋଷେଇ?
ଆଜି ରୁଟି ହେଇଥିଲା, ଆଉ ବନ୍ଧା କୋବି ସନ୍ତୁଳା ହେଇଥିଲା, ଡାଲମା ହେଇଥିଲା, ଆଉ ଗୋଟେ ଭଜା ସନ୍ଧ୍ୟାବେଳେ ସବୁ ଜଳଖିଆ ଖାଇ ଦେଇଥିଲେ ପିଠା ଛଣା ହେଇଥିଲା, ସୁଜି କାକରା ହେକା। ଆଉ ଆଜି ଏତେ କେହି ଖାଇ ନାହାନ୍ତି।
ଆଉ କଣ ସବୁ କଣ କଣ ପିଠା ତିଆରି କରି ଜାଣିଛ?
ଶୁବୁନି କଣ କହୀଲ?
କହିଲି କଣ କଣ ପିଠା ତିଆରି କରି ଜାଣିଛ?
ମୁଁ ଆଉ ଚକୁଳି ଜାଣିଛି ସୁଜି କାକରା ମଣ୍ଡା। ଆଉ ସେ ଯା ଯୋଉ ପିଠା ହଉ ଅନ୍ୟ ଆଶା ପିଠା ହଉ ହେରା ମତେ ଆଉ ଆସେନି।
ଓହୋ, ସିକିବେ ନା। ହଁ ଦେ ଦେଖିଛି। କଲେ କରିବି କିନ୍ତୁ କରିନି କେବେ ଆଉ।
ହୁଁ ହୁଁ
ଆଉ ରଥଯାତ୍ରା ତମ ଆଡେ ହଉଛି।
ଆମ ଆଡେ ରଥଯାତ୍ରା ବହୁତ ଭଲ ହୁଏ। ପୁରା ପୁରୀ ନଖିଆ ହୁଏ। ଯେତିକି ପୁରୀରେ ଲୋକ। ସେଇଭଳିଆ ପୁରା ଲୋକ ବହୁତ ସାରା ହୁଅନ୍ତି।
ଓହୋ ହେଆଡେ ତ କରନ୍ତି ସିଏ
ହଁ ଆମର ପୁରା ଗୀତ ନାଚ ହବ ଆଉ ସମସ୍ତେ ହେଲା ପୁରୀର ତ ଯାହା ସେମ୍ ସେ କିଛି ବି ଇଏ ନାହିଁ ଆଉ।
ଓହୋ ଏଠି ଯେମିତି ଛୋଟ ଗାଁ ଟେ ଗାଁ ଭିତରେ ଯାହା ଯେମିତି ହୁଏ ଆଉ। ଆରେ କରନ୍ତିି ଆଉ। ଆଉ କଣ?
ଆଉ ଦେହ ପା ସମସ୍ତଙ୍କର ତାହେଲେ ଭଲ ଅଛି। ରଜ ମ ରଜ ମହୋତ୍ସବ ହେଇଥିଲା। ନା ସେଟା ଆପଣଙ୍କ ଆଡେ ହେଇନି?
ହେଇଥିଲା ନା ରଜ ମାହୋତ୍ସବ ଚାରି ଦିନ ହେଇଥିଲା ନାଚ ଗୀତ। ଆଉ ଫଙ୍ଗସନ ହେଇଥିଲା।
ହଁ
ପିଠା ପଣା ଭୋଜି ଭାତ।
ହଁ ହଁ ଏବେ ତ ଗାଁ ଗାଁରେ ସବୁ କଲେଣି ର ରଜ ମହୋତ୍ସବ କଲେଣି। ହଁ ଗାଁ ଗାଁ ରେ ହୁଁ।
ହଁ କଣ? ହଉ ତ ଆଉ । ରାତି କାଲି ସକାଳୁ ଖୁଣୁ ଉଠିଲେ ପୁଣି ରୋଷେଇ ଆଉ ନା।
ହୁଁ
କଣ ବାରିରେ ସବୁ ଲଗେଇଛ। ପନିପରିବା ହଉ କି କଣ ହଉ।
ବାରିରେ ଲଗା ହେଇଛି ଭେଣ୍ଡି, ବାଇଗଣ, ଟମାଟୋ। କାକୁଡି ଏରା ସବୁ ନାଇଁ ଫଳିନି ଲାଗିଛି ସବୁ।
ହଁ ତମର ଯୋଉ ମନ୍ଦାର ଫୁଲ ମେଞ୍ଚେଫୁଟେ ଏବେ ଫୁଟୁଛି ନା।
ହୁଁ ଫୁଟୁଛି ନା।
ସମସ୍ତେ ଆସୁଥିବେ ନବା ପାଇଁ ନା। କେତେ ମୁନ୍ଧର ଫୁଲ ଫୁଟେ। ଆମେ ଯାଇକି ଧରିକି ଆସୁ ମନ୍ଦାର ଫୂଳ?
ହଁ ନଉତନ୍ତି। ଏର। ଫୁଲରା ଫୁଟୁଛି ଆଉ କଣ କରିବୁ? ଆମ ଯେତିକି ଦରକାର ସେତିକି ରଖୁଛି ନା।
ହୁଁ
ଆଉ ଫୁଲ ଗୋଟେ - ପୂଜା କରିବ।
ଆଉ ଲେମ୍ବୁ ତମର କାଗଜ ଲେମ୍ବୁ ହଉଛି କିଲେ କାଗ।
ବାଛା ହଁ ଫଳି ଫଳିଛି।
ପଳେଇଛି ନା।
ହୁଁ ଏବେ ବି ଫଳିଛି ଫଳୁଛି। ଆଉ ଖାଉଛନ୍ତି ନାଇ କିି ସବୁ।
ଆମେ ତଳେ ଛୋଟ ଛୁଆ ହେଇଥିଲୁ। ସେତେବ ସେଇଆଡେକୁ ଯେତେବେଳେ ଯାଉ ତମ ଖଳାପଟେ ଏ ହେଲା ନିକି କି କୁଟା ଗଦା ହେଇଥାଏ ଜେସ୍। ସେଠି ଟ୍ରାକ୍ଟର ବୁଲିଥାଏ। ସେଇଟା ପୁରା ସମସ୍ତେ ମୁଁ ଆଉ ମୋ ଭଉଣୀ ଆଉ ହେଲାନୁ କି ସମସ୍ତେ ଏଇଠି ବସିକି ଖେଳୁ କୁଦୁ। ମୁଁ ବହୁତ ମଜା କରୁ ଏବେ ଆଉ ହଁ ସେତେବେଳକୁ
ସେତିିକି ଆଣିଲେ ହାରି ବିଲରୁ ଆଉ।
ହଁ ନା ସେତେବେଳେ କିନ୍ତୁ ମଜା ହୁଏ ବହୁତ ଖେଳୁ ଆମେ ଚେ ତ କହିବାକୁ ଗଲେ ଛୋଟ ମାନେ ଛୋଟ ହେଇଥିଲୁ ଦି ମାନେ ଦିନ ଟାଙ୍କ ହେଇଟି ଥାଉ। ତମ ଘଟି ଖେଳୁ ଆଉ ମଜା ବି କରୁ ଉଁ ମଜା ଲାଗେ ବହୁତ।
ଆଉ ସେତେବେଳେ ଛୁଆ ଛୁଆ ଟାଇମ ଆଉ ଆଜିକାଲି ଟାଇମ ଭିତରେ ବହୁତ ଫରକ। କହିଲେ ସେତେବେଳେ କଥା ଟାଇମ ଆଜିକାଲି ଟାଇମର ବହୁତ ଫରକ ଫରକ ହେଇ ଗଲାଣି। ଆମର
ହାମ୍ପା ହଁ କଣ କରିବା ପିଲା ଦିନର କଥା। ସବୁ ମନେ ପିଇଲେ ଦିନେ ଦିନେ ଇଏ ଲାଗେ
ଆଉ କଣ କାଲି ଆଉ କୁଆଡେ କଣ ପ୍ରୋଗ୍ରାମ ଅଛି ନା ନାଇଁ?
ଶୁଭନି
କହିଲି କାଲି କୁଆଡେ ଆଉ ପ୍ରୋଗ୍ରାମ ରଖିଛ କି ନା ନାଇଁ
ନାଇ ମା ସେ ଟିକେ କାଲି ଯାଇଥାନ୍ତି ଟିକେ ଭାବୁଥିଲି ବ୍ୟାଙ୍କ ଯିବି ବୋଲି ଯେ ଆଉ ତ ଯାଇ ହଉନି ଖରାକୁ ଆଜି ବି ପୁରା ବହୁତ ଜୋରରେ ଖରା ହେଇଥିଲା।
ଖରା ହଉଛି ତ
ଆଉ ଦେଖିବା ସକାଳ ପାଉ ଦେଖିବା କଣ ହଉଛି ଆଉ। ତ ଯୋଉ ଚା ଲଗେଇଛ ଯୋଉ ବାଡିରେ ଯୋଉ ପନିପରିବା ସେଇଟା କଣ କିଛି ଦଉଛ ସାର ଦଉଛ ନା ମନକୁ ଯୋଉରା ଉଠୁଛି?
ନାଇଁରେ ଲଗେଇକି ସାର ଖୁଷା କୋଡା ହେଇକି ସାର ଦିଆ ହଉଛି ପାଣି ଦିଆ ହଉଛି।
ଓହୋ ଆମର ବି ସେମିତି ଫଳୁଛି ବାଇଗଣ ଫଳୁଛି। ଆଉ ଭେଣ୍ଡି ସବୁଦିନ ମାନେ ସକାଳେ ତୋଳିକି ଆଣୁଛନ୍ତି ମା ପୁଣି ଯାଇକି ସନ୍ଧ୍ୟା ବେଳକୁ
ହଁ ଭେଣ୍ଡି ଟ ତ ମାନେ ନ ତୋଳିଲେ ବୁଢା ହେଇଯିବ।
ହୁଁ ଆଉ ଝୁଡୁଙ୍ଗ ଗଛ ଲାଗିଛି କି ଆଉ କଲରା ଗୁଟେ ଗୁଟେ ଫଳୁଛି ଅଳ୍ପ ଅଳ୍ପ ବେଶୀ ନାହିଁ ମ ପା ପାଞ୍ଚ ଛଅଟା ଗଛ ଅଛି କିନ୍ତୁ ସଫିସିଏଣ୍ଟ ହେଇଯାଉଛି।
ହଁ ଏରା ବା ଆମର ବି ସେମିତି ଆଁ ମାନେ ଖାଇବା ଭଳିଆ ଲଗା ହେଇଚି ଆଉ।
ହଁ।
ବେଶି ବଡ ଲଗାନି ଆଉ ଲଗାନ୍ତି।
ହଁ କେବଳ ଖାଇଲା ଭଳିଆ ଲଗେଇବା ଦରକାର ଆଉ କଣ?
ହୁଁ ଆଉ କରୁଛି ଏଇନେ
ହଁ। ଯେତିକି ନର୍ମାଲ ସବୁଦିନ ମାନେ ତରକାରୀ ଟା ହେଲା ଭଳିଆ ସେତିକି ବାହାରିବା ଦରକାରେ।
ହୁଁ। ଆଉ ସେତିକି ହଉଛି ନା ଆମର ଫଳ ହେଇନି ହୁଁ।
ତମର ଏ ପାଖାପାଖି କଣ ବୁଲିବାକୁ ଅଛି କହିଲ? ମାନେ ଭଲ ଭଲ ଜାଗା ଯେମିତି ଆମେ ବୁଲିକି ଯାଇକି ଦେଖିକି ଆସିପାରୁ।
ଅଛି ଭୁବନେଶ୍ଵର ଅଛି ଆଉ
ଭଲ ଭଲ ପ୍ଲେସ ଥିବ ଯେ ଗା ଭୋଜିଭାତ କରିକି ବୁଲି ବୁଲାକି ଆସି ହବ
ହଁ।
ହଁ। ହାଲୋ
ହଁ ହଁ
ହଁ ମୁଁ କହିଲି ଆଉ କଣ କଣ ସବୁ ସେପଟେ ଅଛି?
ଆ ଏଠି ଅଛି ଦଣ୍ଡାଧର। ଅଛି ଗୋଟେ କଡ଼କ ବଦ୍ଧେଶର ଅଛି ବୁଦ୍ଧେଶ୍ଵର
ହଁ ଆଉ ଏପଟେ କପିଳାସ ହଉ ଦେଖିଆ ଯିବା ସେପଟ ଆଡେ ଦିନେ।
ହୁଁ ଆସ ବୁଲିକି ଯିବ ଭୋଜିଭାତ ଅଛିିବି ସାରିକି ଖାଇକି ଯିବା ପାଇଁ ବଢିଆ ଜାଗା।
ଆଉ କୁଆଡେ କେବେ ପୁରୀ କେବେ ବାହାରୁଛନ୍ତି ଯିବେ ବୁଲାବୁଲି କରିବା ପାଇଁ କଣ
ପୁରୀ ଦେଖିବା ଆର ମାସ ଆଡକୁ ବାହାରୁଚୁ ଯିବୁ ବୁଲି ଆଉ। ଏବେ ଏଇ ଦେଖୁ ନି ଏଇ ରଥଯାତ୍ରା ବେଳକୁ ଯିବୁ ଭୁବନେଶ୍ୱର।
ବଳ ତ ଭଲ ପୁରୀ ଯାଇକି ଆପଣ ଦର୍ଶନ କରିକି ଆସିପାରିବେ ଭଲ ଜାଗା ଟା।
ହଁ ଅ ଦେଖିବା ଆମ ଭଣଜାର ଅଛି ଗୋଟେ ବାହାଘର ଅଛି ସେଠି ଭୁବନେଶ୍ୱରରେ ଦେଖିବା ଗଲେ ସେଠିକ
ହଉ ହଉ ଯାଅ ହଁ କାଲି କରିବି ମୁଁ ରଖୁଛି ହଉ।
ହଁ